ହ୍ୟାଲୋ।
ଶୁବୁଛି ମାଉସୀ?
ହଁ ହଁ ଶୁଭୁଛି, ଆଉ କଣ କରୁଥିଲୁ?
ଏଇଇ ଟିକେ ଯାଇଥିଲି ଅଶି ନନା ଘରକୁ, ତାଙ୍କ ଘରୁ ଆସିକି ବୋଉ ଶୋଇଥିଲା, ବାପାଙ୍କୁ ଖାଇବାକୁ ଦେଲିି। ଖାଇକି ବାସନ ଟା ଉ କାଟି ଦେଇକି ଆଣ୍ଟି ଫୋନ୍ କରିଥିଲା ତାର ଗୋଟେ ରିଚାର୍ଜ ସରିଯାଇଚିନା ତାର ରିଚାର୍ଜ ଟିକେ କରିବି। ପ୍ୟାରି
ହୁଁ ହୁଁ।
ଆଉ ବୋଉ ଦାନ୍ତ ଦରଜ କମିଲାଣି?
ନା ଦରଜ କମିନିି ସେପା ଆଉ ଗୋଟେ ପଟେ ସାଇଟି ଦାନ୍ତ କଣ ତାର ଦରଜ ହେଇଯାଇଚି ଆଜି କଣ ପା
ହୁଁ। ଆଜି ଭାତ ଖାଇଲା ନା
କ କଇଁଲ?
ମୁଁ କହିଲି ତବୋଉ ଆଜି ଭାତ ଖାଇଲା ନା ଖାଇନି?
ହଁ ସେ କାଲିଠୁ ଖାଇନଥିଲା ତାକୁ ଭୋ କରୁଥିଲା
ହୁଁ।
ହାଲୋ।
ରଶରି ପୁଅ
ହାଲୋ। ଏ ପୁଅବା ଏଇ ଖଟ ହଁ। ଖଟ ଉପରେ ହଁ ହଁ ଶୁବୁଚି। ସେ ନେଟୱାର୍କ ଅପ୍ ଡାଉନ୍ ହେଲାନା
ହଁ।
ଆଉ ମୁଁ କହିଲି ନେଟୱାର୍କ କଁ ଅପଡାଉନ ହଉଚି
ଓହୋ ପୁଅ ସ୍କୁଲ୍ ଯାଇଥିଲା।
ହଁ ସ୍କୁଲ୍ ଯାଇଥିଲା ଯାଇକି ଆଜି ପଳିଆଇଲା ଏଗାର ଟା ଚାଳିଶିରେ। ଆସିକିରି ଗାଧେଇକିତ ଯାଇଥିଲା ନେଇକିରି ଥଣ୍ଡା ଗୋଟେ ତନାଗି ଆଇଲା ଗୋଟେ ମୋନାଗି ଆଇଲା ଆଣିକିରି ସେ ପିଇଲା ମୁପିଇନି ପିଦେଇକିରି ଦାଡିଆ ମାରିଦେଲା ଏଇ ଭାତ କଲି ଡାଲି ଆଉ ଅଣ୍ଡା ଆଣିଥିଲି ତାକୁ ଆବ୍ଲେଣ୍ଡେ କରିଦେଲି। ଏ ଆଚାର ସେୟାକୁ ଲଗେଇକିରି ସବୁ ଖାଇଲୁ ଆଉ।
ହଁ।
ଆଉ ରୋଷେଇ କଁ କଲ ସବୁ? ମୁବା ସେଇ ଭାତ ଡା ହୁଁ।
କଁ କହୁନ?
ମୁଁ କହିଲି ମୁଁବା କରିଥିଲି ଭାତ ଡାଲି ଆଉ ଅଣ୍ଡାକୁ ଆମ୍ବଲେଟ
ହୁଁ ହୁଁ ତମେ ବି ସେଇଆ ଖାଇଲ।
ହୁଁ ତୁ ବି ସେୟା।
ନା ନା ମାଆମେ ଖାଇଲୁ ଆଜି ଯୋଉ କଣ? ବୋଉ କରିଛି ଭାତ, ଡାଲି ଯୋଉ ଯୋଉ କଣ ସେଟା ଭେଣ୍ଡି ଆଳୁ ମସଲା ଦେଇକି ଭାଜିଛି। ପାଚିଲା ପୋଟଳ ଗୋଟେ ଯୋଉ ଚଟଣି କରିଛି।
ହୁଁ।
ଆଉ ଏତିକି କରିଛି, ସକାଳେ ସେଇଆକୁ ବି ଆମେ ଖାଇଥିଲୁ ଆଣ୍ଟିର ମୋର ଗାଧ ଧେଇକି ପଖାଳ, ପଖାଳ ଆଉ ସେଇ ଭେଣ୍ଡି ଆଳୁ ମସଲା ଭଜା। ଆଉ ପୋଟଳ ଚଟଣୀ, ଚଟପଟିବିକା ଆସି ପିଲା ନେଇ ଆସିଥି କ୍ଷେ ଚଟପଟି ଆଉ ଲୁଣି ଶୁ କୁ ଆ ଭଜା ଯୋଉ ଆଣ୍ଟିହର ହେଇଥିଲା ପୋଟଳ ମସଲା ଭଜା ହେଇଥିଲା। ଏମିତି ମିଶିକି ଖାଇ ଦେଇଥିଲୁ ଖାଇ ଦେଇକି ଆସୁନନା ଘରକୁ ଯାଇ ଥିଲୁ, ତାଙ୍କ ଗ୍ରୁପ୍ କାମ କଣ ଥିଲା। ଏଇ ଆସିକି, ଏ ଇଘରେ ଅଛି ଆଉ।
ହୁଁ, ଆଉ ପୁଅ କୁହା ଯାଇଛି ସାନ ଟା?
ସାନ ଟା ଶୋଇଛି।
ହୁଁ, ଆଉ ବଡ ଘରେ ନା ଯାଇଚି ବିଲ କୁ?
ନାଁ ଏଇ ଗାଧୋଇକି ଆସିଲାଣି କେତେବେଳୁ ମୁଁ ପଚାରିଥିଲି ଖାଇବ ସେ କହିଲା ନା ଆଉ ଟିକେ ଯାଉ ଆଉ ଟିକେ ଯାଉ ବୋଲି ମା ବାପାଙ୍କୁ ଖାଇକୁ ଦେଇକି ଉଠକି ଆଣ୍ଟି ଫୋନ୍‌ କଲା ପଳେଇଥିଲି। ଆମ୍ବ ମାଗିଲା ନାଚ୍ଚଣ ବୋଉ ହେଇଛି ଖାଉଛି।
ହୁଁ। ହଁ। ଆଉ ତମ ପଣସ ସବୁ ନେଇଆଇଲ ସେ ବାଡିରୁ?
ହଁ ପାଁ ପାଞ୍ଚଟା ଛଅ ଫାଷ୍ଟ ତ ଦିଟା ଆଣିଥିଲେ ଗଳି ପଡ଼ିଥିଲାଆଉ ଗୋଟେ ଗୋଟେ କି ଦିଇଥର ଆଣିଥିଲେ। ତାପରେ ନନା ଯାଇକି ଏକାଥରେ ପାଞ୍ଚିଟା ନେଇ ଆସିଥିଲେ ସିଏ ସବୁ ପାଚ ପାଚି ମାଚି ଗଲାମ ତାକୁ ଖାଇବ କିଏ ଆମର ପଣସ କିଏ ଖାଇବ?
ଆଭ ତାମଞ୍ଜିିକି ଘରେ ସଜେଇ ରଖିଲ ନି।
ହଁ ମାଞ୍ଜି କିଛି ବୋଉ ଯେତିକି ଖାଇଛୁ ସେତିକି ବାହାର କରିକି ରଖିଛୁ ଆଉ ଯେତିକି ପଚ ଯିଏ ହେଇଛି ପଚାମଞ୍ଜି।
ହଁ, ହଁ ପା। ହଁ ହଁ।
ଆଉ ଗୋଟେ ଦେଇଦେଲେ ସିଲା ଭାଇ ଘରକୁ ଆଉ ତିନିଟା ଘରେ ଥଲା, ଆଉ ସେଇଥିରୁ କାଢିକି ଟିକେ ଟିକେ ଅଧେ ଖିଆ ହେଇଥିଲା ଆଉ ଅଧା ପଚାରେ ଇଏ ହେଇକି ଗଲା। ଏଇ ଆଣ୍ଟି ଖାଇଛି, ଖୁସି ଖାଇଛି ଖୁସି ଦେଇକୁ ଦିଆ ହେଇଛି। ଗେଡି ଦିଦି ଆସିଥିଲା ସିଏ ବି ଖାଇଛି। ଆଉ ରୁପୁଲି ଖାଇଛି ଏମିତି ସବୁ ଟିକେ ଟିକେ ଭାଉଜ ଆସିଥିଲେ ସିଏ ବି ଖାଇଛନ୍ତି।
ହୁଁ ଦେବି ଅଛନ୍ତି ନା ପଳେଇଲେ
ଗୋଟେ ଥିଲା, ଗୋଟେ ଥିଲା ବୋଉ ତାକୁ ଖୋଲୁ ନଥିଲେ ମାମୁଁ ଆସିବେ ବୋଲି, ଖୋଲିଥିଲେ ଖାଇଥାନ୍ତି। ଦେଖିଲା ବେଳକୁ ମାମୁଁ ତାଙ୍କର ଲେଟ୍ ରେ ଆସିଲେ ମଝି ରଜଦିନ।
ହୁଁ।
ସିଏ ସେଦିନକୁ ପାଚିଗଲାଣି।
ହଁ।
ତାକୁ ବୋଉ ଖୋଲିଲା ବେଳକୁ ସବୁ ପଚା କିଛି ଭଲ ବାହାରିଲା। ମାମୁଁଙ୍କୁ ସେଇଥିରୁ
ହଁ।
କାଢିଲା ଅଧ କଂସେ ଭଳିଆ।
ହୁଁ ହୁଁ।
ମାମୁଁଙ୍କୁ କିଛି ଦେଲା ଖାଇବାକୁ ତାଙ୍କର ଏତିକି ଖାଇବା କଥା ଖାଇଲେ। ଆଉ ଥିଲା ସେମିତିଆଉ। ଅପାତ୍।
ହଁ ହଁ। ଆମର ଏବେ ପଣସ ପାଚିନି ଏପର୍ଯ୍ୟନ୍ତ।
ଆଉ।
ନା ଆମ ପଣସ ଏଇ ଗଛରେ ଓହଳିଚି ଏକାଥରେ ଦଶ କୋଡିଏ ଟା ଭଳିଆ ଲୋ। ଛେ ଏ ଦୁ ଇଏ। ହଁ ଏ ପଣସଟାରେ କିନ୍ତୁ ଭଲ ପଣସ ନୁହଁ, ବଡ ବଡ ଫୁଟ ମଞ୍ଜି ବି ବଡ ବଡ ଆଉ ମାଉଁସିଆ। ହେଲେ କଣ କହିଲୁ, ମାନେ ପୁରା ମିଠା ନୁହଁ। ମାନେ ଖଜା ଟାଇପ୍ ର ହେଲା ରସୁଆଳିଆ ଅଛି କିନ୍ତୁ ଖଜା ଟାଇପ୍ ର ମାନେ ଇଏ ଏତେ ମିଠା ନୁହଁ। ଆଉ ହୋଉଚି ଆଉ ଗୋଟେ ଗଛ ଯୋଉ ଭାଙ୍ଗି ଯାଇଥିଲା। ଏଇ ଯୋଉ ତିତିଲି ବାତିଆ ହେଲାନି?
ହୁଁ ହୁଁ।
ସେଇଥିରେ ଯୋଉ ଭାଙ୍ଗି ଯାଇଥିଲା, ସେଇ ପଣସ ଯେ ମାନେ ପୁରା ଅ ମାନେ ମଞ୍ଜି ତାର ଛୋଟ ଛୋଟ ପଣସ ଫୁଟ ପୁରା ବଡ ହେଲା। ଆଉ ପଣସ ପୁରା ଚିନି ପୁଣି ତା କଠା। ଖାଇବୁ ବଢିଆ ଲାଗିବ। ତେ ସେ ପଣସ ଟା ବି ବଢିଆ ଲାଗିବ। ଆଉ ସେ ପଣସ ବି ଶୀଘ୍ର ପାଚିଯାଏ। ରଜ ଭି ଭିତରେ ମାନେ ସେ ପଣସ ସବୁ ପାଚି ଯାଇଥିବ। ଏ କରିଥିବ। ଆଉ ଏ ପଣସ ଟା ଲେଟରେ ଇଏ ପର୍ଯ୍ୟନ୍ତ ପାଚିନୀ। ସବୁ ଓହୋଳିଚି ଇଏ କରିଚି। ଯିଏ ମାଗୁଚନ୍ତି ଇଏ କରୁଚନ୍ତି କହୁଚନ୍ତି ତମେ ତମର ନିଜେ ପୁଣି ଏ ବର୍ଷ ମାନେଅଗ ଫୁଲ୍ ଅଗନରେ ବି ଡାଇରେ ବି ହେଇଚି ପଣସ। ମାନେ ତଳକୁ ଯେ ଅଗନ ପର୍ଯ୍ୟନ୍ତ।
ଉଁ।
ଆ ସେଗୁଡାଏ ହେମିତି ପାଚିକିରି ଯଦି ସେ ଯୋଉ ଅଗନରେ ମାଙ୍କଡ ଖାଇବ ଖାଇବ ନହେଲେ ନାଇଁ ପାଚିକିରି ଗଳିକିରି ପଡିବ ଯଦି ହବ ପଡିବ।
ଆ ନା ଏ ବର୍ଷ ହେଇଚି ଭଲ ପଣସ ଆମ୍ବ ହେଇଥିଲା ନା ବହୁତ୍। ସବୁ ଗଛରେ ଆମ୍ବ ହେଇଥିଲା।
ଆମ୍ବ ତ ଏଇ ଯୋଉ ଏଇଠି ଆମ ଘର ସାମ୍ନାରେ ଯୋଉ ଆମ୍ବ ଗଛ ଛା ଟି ହେଇଥିଲା ଆମ୍ବ ଯେ ପ୍ରଚୁର। କେବଳ ଆମ୍ବ ଆମରି ଗଛରେ ଆମ୍ବ ନାଇଁ ତ। ସେ ଖାଉଥିଲେ।
ଅଁ। ନା ନହବା ଗଛରେ ବି ଏବ ବର୍ଷ ହେଇଥିଲା ଆମ୍ଭ।
ହଁ ପା, ହୁଁ।
ଭଲ ଆମ୍ବ ହେଇ
ଏବେ ସେ ଟୋଟାରେ, ମୁଁ କହିଲି ଏ ବର୍ଷ ସେ ତୋଟା କୁ ଯାଇଥିଲୁ? ମୁଁ କହିଲି ଏ ବର୍ଷ ତୋଟାକୁ ଯାଇଥିଲୁ?
କଣ କହିଲ?
ମୁଁ କହିଲି ଏ ବର୍ଷ ତମ ତୋଟା କୁ ଆଉ ଯାଇଥିଲେ ଏ ଯୋଉ ମଠ ମଠ।
ଅଁ, ହଁ।
ସେଠି ଆମ୍ବ ହେଇଥିଲା ନା ହେଇନଥିଲା?
ସିଆଡେ ଯାଇନୁ ଆମେ।
ଏ ବର୍ଷ ଯାଇନା?
ଆମେ ତ ଏପଟ ସାଇଟ୍ ରେ ଯାଇଥିଲୁ ଯୋଉ ଫିଷ୍ଟ କରିବାକୁ ରଜରେ
ହୁଁ
ଗୋଟେ ଆମ୍ବ ବଗିଚା ଇ ଏଇ ଶିବ ମନ୍ଦିର ଯୋଉଆଡେ ତା ପଛପଟେ ଫିଷ୍ଟ କରୁଥିଲୁ ଆଉ ରଜ ବେଳ କୁ ଆମ୍ବ ସବୁ ଝଡି ଗଲାଣି ବର୍ଷା ପବନରେ ସିଏ କୋଉଠି ଗୋଟେ ତୋଟେ ଥିଲା ଗୁଳୁ ଗୁଳିକି ଗଡୁ ଥିଲା ଆମେ ତାକୁ କାଟିକି ଖାଇ ଦେଇଛୁ ସେଇଠି।
ହୁଁ ହୁଁଁ। ଏଇ ଯୋଉ ଏଠି ଆଉ ଏଇ ଯୋଉ ଶିବ ମନ୍ଦିର ବିଲରେ ଯୋଉ ଶିବ ମନ୍ଦିର?
ହୁଁ ନା ମ
ଓ ହ ଏ ଯୋଉ ଏଠି ଯଉ ଶିବ ମନ୍ଦିର ଗାଁ ଭିତରେ ଯାଉ
ହଁଁ
ସେଠି ଆମ୍ବ ଗଛ ଗୁଡା ଅଛି କି?
ତା ଶିବ ମନ୍ଦିର ପଛପଟେ ସେ ବଣ ଗୁଡା ନାଇଁ ନା?
ହଁ ବଣ ତ ଥିବ ହଁ ହଁ।
ନଇଁ ବଣ ସେ ଅଛି ସେଠି
ହଁ ଶିବ ମନ୍ଦିର ପଛ କରେ ନଇଁ?
ହଁ ଗୋଟେ ଅଛି ଯୋଉ ନଠାଗର ସେପଟେ ଯୋଉ ଗଲାବେଳେ ଯୋଉ ପୋଲଟା
ହଁ
ଏଠି ଗଲା ବେଳକୁ ଗାଁକୁ ଗାଁରୁ ସେ ଯୋଉ ନଠ ଘର ଆଡ଼େ?
ହଁ
ସେ ଯୋଉ ପୋଲହ ଟା ସେଇ ନଇଁଟା ସେପଟେ ଅଛି।
ଓହୋ ଏ ସାଇ ମନ୍ଦିର ଝିଅ ଯେମିତି ସେମିତି ନା ନା ତାକୁ ଆହୁରି ଢ଼େଭ୍ଲମେଣ୍ଟ କଲାଣି?
କଣ କହିଲ?
ମୁଁ କହିଲି ସାଇ ମନ୍ଦିର ଯେମିତି ମୁଁ ଯାଇଥିଲି ଦେଖିଥିଲି ସେମିତି ନା ଆଉ ଡେଭଲପମେଣ୍ଟ କଲାଣି?
ହୁଁ ଯୋଉ ସେ ଯୋଉ ଇଏ ଯଜ୍ଞ କୁଣ୍ଡ ଟାକୁ ଘର ଟାକୁ ଚାଳ ଘର ଗୋଟେ ଥିଲା? ସେଟାକୁ ଭାଙ୍ଗି ଦେଇକି ଗୋଟେ କରି କରି ଦେଇଛନ୍ତି ଇଏ ପକେଇକି ଯୋଉ କଣ ଚାରିପଟ ଯୋଉ ଇଏ ମଣ୍ଡପ ଟକିଆ କରିଦେଇଛନ୍ତି ଗୋଟେ ଛାତ ପକେଇ ଦେଇଛନ୍ତି। ଆଉ ଗେଟ୍ ଫେଟ କରିଦେଇଛନ୍ତି। ଏବର୍ଷ ଯୋଉ କରିଥିଲେ ମଝିରେ ଯଉ ଦିନ ଯଜ୍ଞ କରିଥିଲେ ଆମେ ଯାଇଥିଲୁ ସବୁ। କି ଆସିଲୁ ଅରୁଆ ଡାଲମା ଭାତ
ହୁଁ।
ଆଗରୁ ସବୁବେଳେ ଗୁରୁବାରିଆ ପ୍ରତି ଗୁରୁବାରେ ଯାଆନ୍ତି ଏବେ ଆଉ ଏତେ କେହି ଯାଉନାହାନ୍ତି। ମତେ କେବେଠୁ ତଥାପି ଯାଇନଥିଲି ଏଇ ଗଲି ରଜରେ।
ହଁ। ଆଗେ ତ ସବୁ ଗୁରୁବାରକୁ ଗୁରୁବାର ଯାଆନ୍ତି।
ଆମ ଟାଇମ୍ ରେ ଥରେ ସେମିତିଆ କରି ଦେଇନାହାଁନ୍ତି ନା ଗୋଟେ ମଣ୍ଡପରେ